ହାଲୋ।
ହଁ।
କଣ କରୁଛ?
ଆଜି ଭୋଜି କରୁଛୁ।
ହୁଁ କଣ କରୁଛ?
ଭୋଜି ଭୋଜି।
ଭୋଜିରେ କଣ କରୁଚ? କୋଉ ଭୋଜି?
ଆମର ଆଜି ଅଣ୍ଡା ଭୋଜି ହେଇଛି।
ହଁ, ଆଉ ଚିକେନ୍ କରି ଜାଣିଚ?
ଏ -ଏ ହଁ, ହଁ-ହଁ।
ଆଉ, ତାହେଲେ କହିଲ କି ଚିକେନ୍ କେମିଦି ହୁଏ?
ଚିକେନ୍-ଅ ଫାଷ୍ଟେ ତେଲ ପକା ହବ କଡେଇରେ।
ଆଁ।
ତା'ପରେ-ଏ ପଡିବ, ଟିକେ ସ ଟିକେ ସମୟ ଛାଡିକି, ତା'ପରେ ତେଲ ପକେଇବୁ।
ହାଁ।
ତା'ପରେ ତେଲ-ଅ ପକେଇ ସାଇଲା ପରେ ତା'ପରେ ଟିକେ ସମୟ ଛାଡିକି-ଇ ଏ ଲଙ୍କା ଗୁଣ୍ଡ ପକେଇବୁ।
ହଁ।
ଲଙ୍କାଗୁଣ୍ଡ କଣ ପକେୟା କହିଲୁ? ମାଂସଟା ନାଲି ହବ ବୋଲି।
ଓ! ତା'ପରେ
ତା'ପରେ ପକେଇବୁ ଆମର ପିଆଜ।
ହଁ, ତା'ପରେ
ପିଆଜ ଟା ଆମର କେତେ କହିଲୁ-ଉ ଆଁ ଦଶ ମିନିଟ୍ ହବାର କଷା କଷି ଖରା ଘଡି କଲା ପରେ, ହଁ ଘରକୁ ଯାଇଛି। ତା'ପରେ ଆମର ନୁଁ କଁ କି, ତା'ପରେ ପକେଇବା କଣ? ହୁଁ ହେଡା ଦଶ ମିନିଟ୍ ଛାଡିଦବା। ଢାଙ୍କୁଣି ଘୋଡ଼େଇ ଦବୁ।
ହଁ।
ତା'ପରେ ଢାଙ୍କୁଣି ଖୁ ଖୋଲି ସାଇଲା ପରେ, ତା' ପରେ ଆମର ଅଁ-ଅ ମାଂସ ଟା ପକେଇବୁ।
ଆଜ୍ଞା।
ତା'ପରେ ଖଡ୍ରା ଖର୍ଡି ଖଡ୍ରା ଖଡି ଖଡ୍ରା ଖର୍ଡି କରିବୁ ଆଉ।
ଆଜ୍ଞା ତା'ପରେ?
ହଁ, ତା'ପରେ ଆମର ତ ଆଜି ଅଣ୍ଡା ଭୋଜି ହଉଛି ଯେ
ହୁଁ।
ଏ ପୁଅ ତା କିି ଅଣ୍ଡା ଦେଲା, ଯେ ଟୁଟୁନା ହେଡେ ଅଣ୍ଡା ହେରା କାନି ଗିନିଗିନା ହେଇଯାଇଛି କାନି।
ହଁ।
ଆଉ, ଅବସ୍ଥା ନାହିଁ କିଛି ଅଣ୍ଡା ର।
ଏବେ ଅଣ୍ଡା ରେଟ୍ କେତେ ଅଛି?
ଅଣ୍ଡା ରେଟେ ଏ କେତେ? ତିନି ସାତ ଟଙ୍କା ଲାଖେଯେ, ତିନିଟା କୁ କୋଡିଏ ଟଙ୍କା ବୋଧେ ଆଉ।
ଆଉ, ଏବେ କଣ କରୁ
ଆଉ। ଏବେ ଏଇଠି-ଇ, ବୁଲୁଚି ଦାଣ୍ଡରେ ଆଉ କଣ କରିବି? ଖାଇ ସାଇଲୁଣିି?
ନାଇଁ ଖାଇନି।
ଆଉ।
ଏ ବୋଉ ଡାକୁଛି ଏବେ ଖାଇବି ଆଉ
ଓହୋ ଆ ତାହେଲେ ଏ ମେଘ କେମିତି କଣ ହେଇଥିଲା ଆଜି ତମ ସାହିଆଡେ
ଆଜି ଆମ ଗାଁରେ କେବଳ ମେଘ ପକେଇଥିଲା
ଆଉ ନୂଆ ଗାଁଡେ ଦେଖୁନୁ ମେଘ ପକଉନି କିଛି ନାହିଁ
ହଁ ଭା-
ଖାଲି ଖାଲି ସମ ପେଟରେ ଖାଲି ମେ ଖାଲି ଚାଲିଛି ଖାଲି ତାଙ୍କର ଗୋଟେ ଖେଳ ଖେଳୁଛନ୍ତି ତାଙ୍କ ପାଇଁ ଆଉ
ହୁଁ
ତାଙ୍କର ଆଜି କେ ଜିିତିଲା କୋରଡ଼ା
କେ କେଏ ଜାଣି
ବୋ ମୋ କୋଉଟା ନା ନୂଆଁ କ କେ ଜାଣି କିଏ ଜିତିଥିଲା କେ ଜାଣି
ହଁ ଆଜି କାରକାର ଥିଲା କି?
ଆମ୍ବ କୋରଡାକୁ ନୂଆଗାଁ ଥିଲା ଆଉ ଆମକୁ ତ ହଁ ଇଏ ମୁଁ ଆମର ମ୍ୟାଚ ଅଛି ଦଶ ତାରିଖରେ
ହଁ
ହଁ ଖେଳ ଅଛି ଦଶ ତାରିଖରେ ଯିବା ଖେଳି ଆଉ
କିଏ କିଏ ଖେଳିବେ?
ଖେଳିବେ ଖେଳିବେ କିଏ? ଏ ମୁଁ ଖେଳିବି ମୋ ତାପରେ ଜିତୁ ଭାଇ ଖେଳିବ ଏମିତି ଏତି ସବୁ ଖେଳିବ ଆଉ
ହୁଁ ଆଉ ତମ ଗାଁ ରେ ପର୍ବପର୍ବାଣୀ ହୁଏ
ହଁ ଆମ ଆରେ ହୁଏ ପର୍ବ ରଜ ରଜ ରଜ ଆଗକୁ ଆସୁଛି
ହଁ ରଜରେ କଣ ହୁଏ? ହଁ ନାଇଁ ଆମ ଗାଁରେ ଖେଳ ହୁଏ ନି ତ?
ଏ ତମ ସାଇଡରେ ରଜରେ ଦୋଳି ଖେଳୁନ?
ନାଇଁ ଦୋଳି କରିବା କେ ନାହାନ୍ତି
ହୁଁ ଦିଗୁ ଭାଇ
ଦିଗୁ ଭାଇ ପଳେଇବ ବା ଏବେ
ପଳେଇବ କେତେ ତାରିଖରେ ଯିବ ହେରି
ତେର ତାରିଖରେ
ତେର ତାରିଖରେ ତାହେଲେ ମ୍ୟାଚ ତାହେଲେ ଅଛି ତାହେଲେ ଖେଳିବ ତାହେଲେ ଆଉ
ହୁଁ ଆଉ ତମ ଗାଁରେ ଦଣ୍ଡ ନାଚ ହୁଏ
ହୁଁ ଦଣ୍ଡ ନାଚ ହୁଏ
ହୁଁ ତମ ଘରେ ଆଗରେ ହୁଏ କୋଉ ମାସ?
କେତେ ମୁଁ ଜାଣିନି ଏପ୍ରିଲ ମାସ ବୋଧେ ଏସରି ଏପ୍ରିଲ ନହରେ କୋଉ ମାସରେ କିରେ ହଁ ବୋଧେ ଏପ୍ରିଲ ବୋଧେ
ହୁଁ କୋଉଠି ହୁଏ?
ଆମ ଘର ଦାଣ୍ଡରେ
ହୁଁ ଆଉ ସେଥିରେ କିଏ ପୂଜା ପାଆନ୍ତି କିଏ ପୂଜା ପାଇଁ ଦେଇଥିଲେ? ହଁ ତମ ଗାଁ ଠାକୁରାଣୀ ନାଁ କଣ?
ହଁ କାଳି
ହୁଁ ଆଉ ତମ ଗାଁ ରେ ଗ୍ରାମ ଦେବତୀ ଅଛନ୍ତି?
ହଁ ଅଛନ୍ତି
ଆଉ ତମେ କୋଉ ଖେଳ ପସନ୍ଦ କର ଆମ ଗାଁରେ ନାହାନ୍ତି
ମୁଁ। ମୁଁ ଖେଳୁଛି ବ୍ୟାଟ୍ ବଲ୍ ଖେଳୁଛି ପରା।
ହୁଁ ଆଉ ତମେ କୋଉ ଖେଳାଳି ପସନ୍ଦ କର?
ମୁଁ ଆମର କିଏ ଆମର ଆମର ମହେନ୍ଦ୍ର ସିଂ ଧୋନି।
ଆଉ କଣ ପାଇଁ ତାକୁ ପସନ୍ଦ କର?
ଲା ଲା
କଣ ପାଇଁ ପସନ୍ଦ କର?
ମୋ ଚେନ୍ନାଇ ର ସିଏ କଣ କହିଲୁ?
ମୁଡି
ହଁ ମୁଖ୍ୟ
ଓ ଆଉ ବିରାଟ କୋହଲି?
ଅଧିନାୟକ ଅଧିନାୟକ ଚେନ୍ନାଇରେ ସେ ଅଧିନାୟକ।
ଆଉ ବିରାଟ କୋହଲି?
କିଏ ସିଏ ବିରାଡ କୋଇଲି ଅଛି ନା ସେଏ ଖାଲି ପସନ୍ଦ ଖାଲି ଆମର ଆନ୍ତର୍ଜାତୀୟ ଖେଳରେ।
ଓ ଆଉ ତମ ଘରେ କିଏ କିଏରେ ଅଛନ୍ତି?
ଆମ ଘରେ ଆମେ ଆମ ଘରେ ସମସ୍ତେ ଅଛନ୍ତି।
ହୁଁ ତମେ କୋଉ କ୍ଲାସ ରେ ପଢୁଛ?
ମୁଁ ହ୍ୟାଲୋ।
ହଁ।
ମୁଁ ପଢୁଛି ଏଇଠି ଆ ଟେ ଇଜ ଟିକେ ହେଇଯାଉଛି ହେଇରା ହେଇ ଅକ୍ଷର।
ହଁ ହଁ।
ଆଉ ଟିକେ ଓଡିଆ ଟିକେ ମୁଁ ହଁ ସେମି କହିବୁ ମୁଁ କ କରୁଛି ମୋର ସାରିଲାଣି କଣ? ଯୁକ୍ତ ତିନି।
ଆଉ ଯୁକ୍ତ ତିନି ତମେ କୋଉଠି କରିଥିଲ?
ମୁଁ କରୁଥିଲି ନୟାଗଡ ରେ।
ହଁ କେତେ ନମ୍ବର ଥିଲା?
ଆଉ ଆଉ ତୁ କୋଉଠି କରିବୁ?
ମୁଁ ଏଇ ନଁ ଅର୍ଡର କରିବି, ତମେ କୋଉ ବିଷୟ ନେଇଥିଲ?
ମୁଁ ନେଇଥିଲି ଆମର ଇତିହାସ।
ଆଉ।
ତୁ କଣ ନବୁ?
ମୁଁ ରାଜନୀତି ବିଜ୍ଞାନ ନେବି।
ରାଜନୀତି ବିଜ୍ଞାନ ନବୁ?
ହଁ।
କାହିଁକି ଆଉ କୋଉଟା ନେ ନଉନୁ।
ରାଜନୀତି ବିଜ୍ଞାନ ଆଉ ଉଁ ଅର୍ଥବସ୍ତ୍ର ଆଉ ହଁ ଇତିହାସ ନେବି ବୋଲି ଭାବୁଛି।
ଆଉ ତାହେ ଇତିହାସ ନେଇ ଯାଉନୁ। ଓୁହ।
ଇତିହାସ।
ନା ନା ଇଚ୍ଛା ଅଛି ଗୋଟେ ରାଜନୀତି ବିଜ୍ଞା ନବା ପାଇଁ।
ଇଚ୍ଛା ଅଛି ରାଜନୀତି ବିଜ୍ଞାନ ନବା ପାଇଁ ଆଉ।
ଇଚ୍ଛା ଆଛି ବୋଲିଲେ ଆମେ ତମ ଇଚ୍ଛାକୁ ଆମ କଟେଇ ପାରିବୁ। ଆ କି ଭଲ ଆଲେ ଦେଖେ ରାଜନୀତି ବିଜ୍ଞା ନେଇଯା ତାପରେ ଆଉ ରଖିଦବୁ କଣ ଆମର ଅର୍ଥନୀତି କି ରଖିଦବୁ ହେଇଟା ଆଉ ଆମର ଇତିହାସ ଆଉ।
ଉଁ ଏଇ ଦିଟା ସହଜ ଚାପ୍ଟର୍ ନା?
ହଁ।
ଉଁ।
ଆ ହା ଆଉ ଆ ମୋ ଏଇଠି ତ ଏଇ ବାଲି ମୋ ଆଗରେ ବାଲି ଗଦା ହେଇଛି ଖେଳିବୁ।
ହଁ।
ଆତ୍ ଆଉ ତମ ସାହିରେ କଣ ବ ନଦୀରେ ପାଣି ଆସିଲାଣି?
ଆମ ସାଇରେ ନଦୀରେ ପାଣି ଆସିଲାଣି ବା।
ଏ ପାଣି ଆମ ଆଡ଼େ ତ ଏ ପାଣି ଆସିନି ଟିକେ ଟିକେ ଆସିଚି।
ହୁଁ। ଆଉ ଆମ ସାଇରେ ମାଛ ଧରା ହଉଛି ଆସୁନ ତମ ସାଇ ପଟୁ।
ଏ ଧରା ହୁଏ ତରେ
ହଁ କାଲି ଧରା ହେଇଥିଲା ଆଉ କାଲି ଗାଁ ପୋଖରୀ ମାସ ଧରିବ ବା।
ଆରେ ସତର କିରେ ଦିଗ ଭାଇ ହେରିକା ଯୋଉ ମାଛ ଧରୁଥିଲେ।
ହଁ ଆମ୍ ମୁଁ ଆଣିଥିଲି ଉମ୍ କେଜିଟେ ହବ ମାଛ ଆଣିଥିଲି।
ଏଇ ଶଳା ତା ହଁ ହଁ ତା ଗୋଡ଼ ଏ ଟେ ଖଣ୍ଡି ହେଇଯାଇଚି ଆଉ।
ତାଙ୍କ ପୋଖରୀରେ ମାଛ ଧରା ହଉଥିଲା କି?
ହଁ।
ତାଙ୍କ ତାଙ୍କର କୋଉ ପୋଖରୀ ମ?
ତାଙ୍କର ଅଛି ଗୋଲା ସାଇ ପଟେ।
ଓ ଏଟା ହେଟା ପୁରିଆ ତ
ହଁ। ତାଙ୍କର ହେଇଟା ଭାଇ ଭାଗ ହଁ ହଁ।
ଓହୋ ଭାଇ ଭାଗ ତାହେଲେ।
ହଁ।
କେ କେତେ କ କେତେ ମାଛ? ଓହୋ କେତେ ମାଛ ବାହାରିଲେ?
ଦି କୁଇଣ୍ଟାଲ।
ଓ ହଉ।
ଉଁ।
ଆଉ
ତମ ସାହିପଟେ ଆସିଲନି ଆଁ
କା ସାଇପଟେ?
ଆମ ସାଇ ପଟୁ ଆସିଲନି ମାଛ ଧରିକି ଯାଇଥାନ୍ତ।
ଉଁ ଆମ ସାଇ ପଟେ ଯିବୁ ମାଛ ଧରି ବାଇଆ ହେଲୁ।
କାଲି ଗାଁ ପୋଖରୀ ମାଛ ଧରିବ ବା?
ମାଛ ହଁ ଧରିବେ ଗାଁ ପୋଖରୀରୁ ଆଉ। କଣ କହିଲୁ?
ସଭାପତି କଁ ତାଙ୍କ ଦେହ ଖରାପେ?
ସଭାପତି କେଜାଣି କହିପାରିବିନି କଣ ହେଇଛି କି?
କଁ ପଡ଼ିଯାଇଛନ୍ତି ବା।
ଓହୋ ହରେ ହରେ କେତେ ମିଣ୍ଟି କଥା ହବା ପଡ଼ିବ?
ହ ରଖୁଛି।
ହଉ।